ହାଲୋ ହଁ ହଁ। କଣ କରୁଥୁଲୁ? ଏଇ ବସିଥିଲି।
ହୁଁ ହୁଁ ବସ
ନାଇଁ ନାଇଁ ବର୍ଷା ନାହିଁ।
ନାହିଁ। ହଁ ଆଜି ମୁଁ ଗୋଟେ ସେ ଡ୍ରେସ ସଫା କରିଥିଲି ତ। ବହୁତ ବର୍ଷା ଆସିଥିଲା ଯାଇକି ଶୁଖିଥିଲି ଯାହା ଆଣିକି ରୁମ ରେ ଶୁଖେଇଲି ଆଉ।
ଓ ଇଆଡେ ତ ବହୁତ ଖରା ପାଗ ଦେଇଛି।
ଅହ ଇଆଡେ ସବୁବେଳେ ଚାରଟାରେ ବର୍ଷା, ଆଜି ମୁଁ ଖା ପଖାଳ ଭାତ କାଙ୍କଡ ତରକାରୀ। ଆଳୁ ଭର୍ତା ଆଉ ଭେଣ୍ଡି ଭଜା।
କାଙ୍କଡ଼ ତରକାରୀ।
ହୁଁ।
କାଙ୍କଡ ତରକାରୀ କରନ୍ତି। ନାଇଁ ଜାଣିନି।
ଯେମିତି ପୋଟଳ କରନ୍ତି ସେମିତି ପୋଟ କାଙ୍କଡକୁ ଆଣିକି ଫାଷ୍ଟ କାଟି କାଟି ଦେବେ। ହଁ କାଟିିକି ପାଣିରେ ମାନେ ହଁ ହଁ ବଡ ବଡ। କି ଛୋଟ ହଉ ଭଲ ଲାଗିବ କାଙ୍କଡ଼ ତରକାରୀ। ମୁଁ କେବେହେଲେ କରିନାହାନ୍ତି। କାଙ୍କଡ଼ ଭଜା ଖାଲି ଖାଇଥିବେ ନାଇଁ।
ହଁ ମୁଁ ଆମର ସେଇ ଯଉ ଚେକି ଚେକି ସୋରିଷ ମସଲା ଦେଇକି ସେଗୁଟା ଭାଜେ।
ଓହୋ ନା ସେମିତି କହିଲ ଅଦା, ପିଆଜ ମସଲା ପୋଟଳ ଯେମିତି କରନି ସେମ କାଙ୍କଡ କାଟିକିବ କାଙ୍କଡ ଆଳୁ କାଟିଦବ ଭାଜିଦବ। ହେଇ ଗଲା ପରେ ତାକୁ ପୁଣି ତେଲ ପିଆଜ ଆଉ ମସଲା ଦେଇକି ଭାଜିବ, ମାନେ କଷିବ ମସ- ମସଲା ଟା ବାସିଲା ପରେ ଟୋମାଟ ପକେଇବ ହଳଦୀ ଲୁଣ ଲଙ୍କା ତ ପକେଇବ ତାପରେ ଇଏ କରି କସିିବ ବଢିଆ ଲାଗିବ।
ହୁଁ।
ହୁଁ ମୁଁ ବି ଜାଣିନଥିଲି ଆକଚୁଲି। ମୋତେ ତ ରୋଷେଇ ଆସେନି ନା, ମୁଁ ୟୁଟ୍ୟୁବରୁ ଦେଖିକି ରୋଷେଇ କରେ ତ ସେମିତି ଥରେ ଦେଇଥିଲା ତ ମୁଁ ଥରେ ଏମତି କରିଥିଲି। ଭଲ ଲାଗୁଥିଲା ତ ଡେଲି କରୁଛି ଆଉ।
ହଁ ଭଲ ଲାଗେ।
ହଁ ଅ ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ଆମେ ମୋର ଶାଶୁଶଶୁର, ମୁଁ ଅ ହଜବେଣ୍ଡ ମୁଁ ମୋର ଗୋଟେ ବର୍ଷକର ପୁଅ।
ଓ ହୁଁ ଆପଣଙ୍କର ଆଜି କଣ ରୋଷେଇ ହେଇଥିଲା?
ମୁଁ ଆଜି କରିଥିଲି ଡାଲି, ପୋଟଳ ଆଳୁ ଭଜା। ଆଉ ବଡିଚୁରା ଆଜି ଏକାଦଶୀ ଅଛି ତ ବ୍ରତ ଅଛି। ସେଥିପାଇଁ ମୁଁ ଛତୁଆ ଖାଇଥିଲି। ହଁ ପା ମୁଁ ଖାଉଛି ସେ ପୁଅଟା କ୍ଷୀର ଖାଉଛି ତ ତେଣୁ ଛତୁଆ ଗହମ ଛ ଛତୁଆ ଟିକେ ଖାଇଛି। ବର୍ଷକର।
ଓହୋ ହଁ ନକଲେ ପୁଣି ପ୍ରୋବେଲମ୍।
ଭଲ ଅଛି।
ହଁ ଭଲ ଅଛି। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ଘରେ ବାପା ମା ଭାଇ ଆମେ ତିନି ଭଉଣୀ। ଗୋଟେ ଭାଇ ବଡ ଭଉଣୀ ଯିଏ ମ୍ୟାରେଜ କରିସାରିଛି ମୁଁ ମଝିଆ ଆଉ ସାନ ଜଣେ ଅଛି ଆଉ ଭାଇ ସା ତମେ ସବା ସାନ।
ସମସ୍ତେ ପାଠ ପଢୁଚନ୍ତି।
ଅ ମାନେ ଆମ ସାନ ଯିଏ ସିଏ ଶିଶୁ ମନ୍ଦିର ଛୁଆଙ୍କୁ ପଢଉଛି। ଆଉ ଭାଇ ଯିଏ ସିଏ ତାର ପ୍ଲ ପ୍ଲସ ଥ୍ରୀ ସରିଲା ପରେ ଗ୍ରାଜୁଏସନ। ସରିଲା ପରେ ଅଛି। ମୁଁ ମଝିଆ ଆଉ।
ମାରେଜ ଠିକ ହେଇଯାଇଛି ପା।
ହଁ ହଁ ଠିକ ହେଇ ଯାଇଛି ହବ ଏଇ ବର୍ଷ। ମ୍ୟାରେଜ ବି ହେଇଥାନ୍ତା ବଡ ବାପା ଚାଲିଗଲେ ତ ଏଇ ଭିତରେ। ତ ସେଥିପାଇଁ ଘୁଞ୍ଚିଲା ହେଇନି ଆଉ।
ଅ।
ହୁଁ ନହେଲେ ଠିକ୍ ହେଇଚି ହବ ସେଇଠି ଆଉ।
ହୁଁ କଣ କରୁଛନ୍ତି ଏବେ?
ଇ ସେ ପଞ୍ଜାବ ସେ ପଞ୍ଜାବରେ ଜବ କରୁଛି।
ହଁ।
ହୁଁ। ହଉଛି ଶାଶୁଘର ମୋର ପାରାଦ୍ୱୀପି। ଶାଶୁ ଘରେ ବି କେହି ନାହାନ୍ତି। ମାନେ ଶାଶୁ ଶଶୁର ଆଉ ଜଣେ ଦେଢଶୁର ଇଏ ଇଏ ବି ମଝିଆ ମୁଁ ବି ମଝିଆ ଆଉ ସାନ ଦିଅର ଗୋଟେ ଅଛି ଆଉ। ହୁଁ,
ଓହୋ।
ଏଇ ସବୁ ଚାଲିଛି ଆଉ। ରଥଯାତ୍ରାରେ ରଥଯାତ୍ରା ଏବେ ତ ଆଇଲାଣି ବର୍ଷା ଡେଲି ଡେଲି ହବ। ରଥ ବି ସବୁବେଳେ ବର୍ଷା ହୁଏ। ନାକି କଣ ପାଇଁ କେଜାଣି।
ହଁ। ରଥଯାତ୍ରା ମୋ ପାଇଁ ବହୁତ ମାନେ ଖୁସି ମୋ ପୁଅ ମୁଁ ପାଇଁ ଥିଲି। ରଥଯାତ୍ରା ଦିନ ଶ୍ରୀଗୁଣ୍ଡିତା ପୂର୍ବ ଦିନ।
ହଁ।
ହଁ ନେତ୍ର ଉତ୍ସବ ଦିନ ମୋ ପୁଅ ଜନ୍ମ।
ଓହୋ ମାନେ ତୋ ପୁଅକୁ ତାହଲେ ଦି ବର୍ଷ ହବ ନା?
ନାଇଁ ନାଇଁ ବର୍ଷେ ହବ। ତାର ନକ୍ଷତ୍ର ଅନୁସାରେ ଆମେ ନାଇଁ ନାଇଁ ତାର ନକ୍ଷତ୍ର ଅନୁସା ସାରେ ଆମେ ଆଗୁଆ ଜନ୍ମଦିନ କରିଦେଲୁ। ବର୍ଷେ ହବ ଏଠିକି।
ଓହୋ! ଯା ହୋଉ ଭଲ।
ରଥଯାତ୍ରା ମୋ ପାଇଁ ବହୁତ ଜଗନ୍ନାଥଙ୍କ ମୋର ବହୁତ ଆଶୀର୍ବାଦ ମୁଁ ଜ ଗନ୍ନାଥଙ୍କୁ ବହୁତ ଭଲ ପାଏ। ତାଙ୍କୁ ଡାକିକି ମୁଁ ମୋ ପୁଅକୁ ପାଇଛି।
ଯା ହଉ।
ହଁ ମୋ ବାହାଘର ପାଞ୍ଚ ବର୍ଷ ଛଅ ବର୍ଷ ପରେ ମୋ ପୁଅ ଜନ୍ମ।
ହଁ!
ହଁ ମୁଁ ବହୁତ କଷ୍ଟରେ ମୋ ପୁଅ କୁ ପାଇଚି। ଜଗନ୍ନାଥ ମୋତେ ଦେଇଛନ୍ତି ତାକୁ ନେତ୍ର ଉତ୍ସବ ଦିନ ମୋ ପୁଅ ଜନ୍ମ।
ଓହୋ ଯାହଉ ପୁଅ ନାଁ କଣ ଦେଇଛନ୍ତି?
ତାକୁ ତ ତା ମାମୁଁଙ୍କର ନେତ୍ରା ଡାକୁଚନ୍ତି। କିନ୍ତୁ ତାର ଭଲ ନାଁ ହଉଛି ଶ୍ରୀ ସ୍ପନ୍ଦନ।
ହଁ ବଢିଆ ନାଁ ଟା ଆଉ। ଆଉ ଡାକ ନାଁ ଡାକୁଛନ୍ତି କଣ?
ତାକୁ ନେତ୍ର ଡାକୁଛନ୍ତି। ନେତ୍ର ଉତ୍ସବରେ ଯେହେତୁ ଜନ୍ମ ତାକୁ ନେତ୍ର ଡାକୁ ଡାକୁଚନ୍ତି।
ହୁଁ, ହୁଁ, ଆଉ ଆପଣ ତାକୁ କଣ ଡାକନ୍ତି ପୁଅକୁ?
ସିଏ ସେଦିନ ତ ଦିବ୍ୟ ତାର ତାର ନିକ୍ ନେମ୍ ଦିଆହେଇ ସେ ଦିବ୍ୟ ତା ଭଲ ନାଁ ସ୍ପନ୍ଦନ।
ଏ ଭଲ ନାଁଟା ଦେଇଛନ୍ତି ଆଉ।
ଓହୋ। ତ ରଥଯାତ୍ରା ମୋ ପାଇଁ ବହୁତ ଖୁସିର ଦିନ ମୋ ପୁଅକୁ ମୁଁ ସେଇଦିନ ପାଇଛି।
ହୁଁ, ରଥ ଯାତ୍ର ଦିନ ମନ୍ଦିର ପଳେଇବେ ଆଉ ପୁଅ ଜନ୍ମଦିନରେ। ତ ଆପଣଙ୍କର କେକ୍ କେକ୍ କଟା ହୁଏ ଜନ୍ମଦିନ ପାଳୁ।
ହଁ ତାର ସରିଲାଣି ଏଇ ସତର ତାରିଖରେ ନକ୍ଷତ୍ର ଅନୁସାରେ ଯେହେତୁ ତିଥିରେ ପାଳନ କରାଯାଏନି ତେଣୁ ଏ ନକ୍ଷ ନକ୍ଷତ୍ର ଅନୁସାରେ ଆମେ ପାଳନ କରିଦେଇଛୁ। ବାକି ସେଦିନ ଦର୍ଶନ କରିବ ଜଗା ଆଉ କୁ ଆଉ ରଥରେ
ଆପଣଙ୍କ ଗାଁ ଆଡେ ହୁଏ ରଥଯାତ୍ରା।
ହଁ ହଁ ଶାଶୁ ଘରେ ହୁଏ ବାପ ଘରେ ବି ହୁଏ।
ଓ ହୋ ଯାହଉ ଭଲ ଆଉ। ଆଉ
ଅକ୍
ଆପଣଙ୍କ ପୁଅ ନାଆ ଏଯୋଉ କଣ କହିଲେ ସ୍ପନ୍ଦନ ନା
ହଁ ସ୍ପନ୍
ଆମ ଆମର ବି ସେମିତି ଅଁ ଆମେ ତିନି ତିନି ଭଉଣୀ ମୁଁ ମୋ ଦିଦ ମାନେ ମୋ ବଡ ଭଉଣୀ ଯିଏ ସତ ଲକରେ ଜନ୍ମ ହେଲା ମୁଁ ଅନେଶତରେ ଆଉ ମୋ ଝିଅ ଯିଏ ଦି ହଜାର ଏକରେ ହେଲା। ଦୁଇ ତିନି ଦିବର୍ଷ। ଆମର ବି ସେ ପୁରା ମୋ ମା ମା ମୋ ମା ଯିଏ ମାନେ ବହୁତ ଠାକୁର ଯିଏ ଆଗରୁ ନଥିଲା କି ମାନେ ଏବେ ସିନା ଆମେ ଗୋଟୁଦେଜ ସବୁ ଝିଅ ହେଇ। ହେଲେ ଏଁ ଖୋଜିଅକୁଯିବୁ ସେତେବେଳେ ପୁଅ ତ ନିହାତି ଦରକାରୀ ତାଙ୍କ ଚିନ୍ତାରହିଯାଇଛି ଆଗକାଲଳିଆ ଲୋକ ନୁହଁ କି
ମାମି ପାଇଁ ସାରିବୁ ଚାରି ବୁ। ଝିଅ ପରେ ଆମ ପାଞ୍ଚ ନମ୍ବର
ଓହୋ ତ ଆମର କଣ କରେ ନା ଆମ ମା ସବୁବେଳେ ସ ସଖାଳୁ ଗାଧିଆ ସୂର୍ଯ୍ୟ ଦେବତାଙ୍କୁ ପାଣି ଦିଏ ପୂଜା ପୂଜା କେତେ କରେ ଆମ ପୁଅ ବଡ଼ର ସେଦିନ ନଇଥିଲା ଆମ ପୁଅ ମାନେଇ ଆଉ ସେତ ଜନ୍ମ ହେଲା ପୁରା ମାନେ ଯେମିତି ଶ୍ରୀକୃଷ୍ଣ ଦିଏନି କି ତାରା ସେମିତି ଲଙ୍ଗ ଲଙ୍ଗ ଚୁଟି ପୁର ସେମ ଟୁ ସେମ ଛୋଟବେଳେ ଆଉ ଏବେ ପୁରା ପତଲା। ସେତଳେ ଏତେ ଭଲ ଦେଖା ହଉଥିଲା ମୋ ସାନ ମା, ଯିଏ ତାର ବି ସେମିତି ପିଲାପିଲି ହଉ ନ ଥିଲେ ତାର ସେମିତି ତିନି ଚାରି ବର୍ଷ ପରେ ଯାଇକି ହେଲା ଆଉ ଯାହା ହଉ ଝିଅ ହଉ କି ପୁଅ ଆଜିକାଲି ଯୋଉ ମାନଙ୍କର ହଉ କେମିତି କଷ୍ଟ ରହୁଛିନି କହିଲେ ଆଉ ତ ଗୋଟେ ଗଡେ ଏମିତି ଅଛି କି? ନ୍ୟୁଜ୍ ତ ଆପଣ ଦେଖୁଥିବେ କି ଛୋଟ ଛୋଟ ଛୁଆଙ୍କୁ ଝିଅ ଫୋପାଡି ଦଉଛନ୍ତି ମାରି ଦେଉଛନ୍ତି। ତମେ ଯଦି ନ ପାରିପାରିବ ଯୋଉମାନେ ତ ଯାହାର ନାହିଁ ତାଙ୍କୁ ଦେଇଦିଅ ହେଲେ ସେମାନେ ତ ଇଏ ହେବେ
ଛୁଆ କଥା କୁହନ୍ତୁନି ଛୁଆ ପାଇଁ ଯୋଉ କଷ୍ଟ ପାଇଛୁ ଆମେ ମୁଁ ବହୁତ କଷ୍ଟ ପାଇଚି
ନର୍ମାଲ ସେ ଯେ ସିଜରିନ କଣ ହେଇଚି
ନାଇ ସିଜରିନ୍
ହଁ।
ସିଜରିଆନ୍।
ଆମ ଗାଁରେ ଆଉ ଜଣେ ବି ଅଛି ନା ଆମଠୁ ଗୋଟେ ଅଲଗା ସାହି ରେ ତାର ବାଇଶି ବର୍ଷ ବାହାଘର ଗୋଟେ ପୁଅଟ ହେଇଛି କେତେ ଖୁସି କହିଲେ ବର୍ଷ ପରେ ଗୋଟେ
ଆଜ୍ଞା କୁହନି ଭଗବା କେତେ ରୂପାାର ହଁ ହଁ। ହେ ଭଗବାନଙ୍କ ଆଶୀର୍ବାଦ ଛୁଆ ତେଣୁ ସେ ବହୁତ ଭଲ ସେ ତାଙ୍କୁ ଦାୟିତ୍ୱ ନେଇକି ତାଙ୍କୁ ସଂସାରରେ ସେଇଟା ହେଉଛି ବାପା ମା ଙ୍କର ମୋତେ
ସତ କଥା।
ଆପଣଙ୍କ ବାବା କଣ
ସାର୍, ସବୁ ଆପଣ ଆମର ଏଇ ଚାଷ।
ଓହୋ।
ଆପଣଙ୍କର?
ମୋର ବାବା ନାହାନ୍ତି ବାପା
ଆମରିତ, ଓହୋ। ଆମର ମାନେ ଚାଷ ମାନେ ଆମର ଜମି ଯେତିକ ଅଛି ଆଁ ଚାଷ କରନ୍ତି ଇ ଯେ ଆମର ଚାଉଳ ଯେତିକି କର ନିଜେ ସବୁ ମାନେ ଆମେ କିଣିକି ଖାଉନା ଆମେ ସବୁ ନି ଯୋ ଆମ ଚାଷ କରୁ ଆମ ସେଇ ଧାନ ମାନେ ଚାଉଳ ଧାନ ଇଏ କରିକି ଏ ଚାଉଳ ନିଜେ ବସେଇକି ନିଜେ ଖାଉ ମାନେ ନିଜେ ସବୁ ଆଉ ଯାହା ବିକ୍ରି କରାଯାଏ ଆମର ତ ଅ ବଡ ଭଉଣୀ ଯିଏ ବାହାସାରିଲାଣି ମୁଁ ମୁଁ ତ ଭୁବନେଶ୍ଵର ରହୁଛି ଉଁ ତାପରେ ଏଇଠି ତ ଘର ଚାଉଳ ରୋ କରିହବନି ଯେହେତୁ ଆମେ ବାହାରେ ରହୁଛୁ ତ ଯୋଉ ଗୋଲା ଚାଉଳ ଯୋଉ ଇ ସେ ଗୋଲା ଚାଉଳ ମତେ ଦେଇ ଦିଅନ୍ତି ଆଉ ଘରେ କିନ୍ତୁ ମାନେ ଏମିତି କିଣା ଚାଉଳ ହିଁ ଆମ ଖାଆନ୍ତି। ହୁଁ,
କିଣା ଚାଉଳ ମାନେ ଘର ଚାଉଳ?
ନା କିଣା ଯୋଉ ଗୋଲା ରେ ଯଉ ମିଳେନି ଚାଉଳ ଆମର ବି।
ହଁ ହଁ ବିପିଏଲ୍।
ହଁ ସେଇ ଚାଉଳ। ତା ଛଡା ସାଙ୍ଗେସାଙ୍ଗେ ଯାଉଛି ନା ଘର ତିଆରି ଚାଲିଲେ ବହୁତ୍ ଟାଇମ ଲାଗେ ସେଟା। ମାନେ ରୋଷେଇ କରେନି ହଁ।
ହଉ ଆଉ କଣ କହୁଛନ୍ତି?
ହଉ ହଁ।
ହଉ ରଖୁଛି ତାହେଲେ ପରେ କଥା ହବା ଆଉ ହୁଁ।